ନମସ୍କାର। ଭଲ ଅଛୁ?
ହଁ ହଁ ମୁଁ ଭଲ ଅଛି ଆଉ ତୁମେ ଭଲ ଅଛ?
ହଁ ମୁଁ ଭଲ ଅଛି ଝିଅ ଆଉ କଣ କରୁଛୁ?
ଏଇ ଦୋଷେଇ କରୁଥିଲି ବା
ଓହୋ ହୋ ଆଉ ଘର ସବୁ ଭଲ ଅ
ହୁଁ ହଁ ହଁ ଭଲ ଅଛନ୍ତି ସବୁ।
ଆଉ କଣ ରୋଷେଇ କରୁଛ?
ଏଇ ଆଜି କରୁଥିଲି ଟିକେ ଆମ୍ବୁଲ ରାଇ, ଭାତ, ଡାଲି, ଖଟା
ଆମ୍ବୁଲ ରାଇ କରୁଛୁ ଆହୁରି ଖଟା କରୁଛୁ?
ହୁଁ ଟମାଟୋ ଖଟା ସେଇ ଜଣେ ଆସିବେ ତ ତାଙ୍କେ ଟିକେ ଖଟା ପ୍ରିୟ। ତ ସେ କହିଥିଲେ ଖଟା ଖଟା ଟିକେ ଅଧିକ କରିଦବ ବୋଲି କହିଥିଲେ। ତ କରିଦଉଛି ଆଉ ହୁଁ।
ହେଲେ ଆମ୍ବୁଲ ରାଇ କଣ ପକେଇକି ବନେଇଲୁ ଝିଅ?
ଆମ୍ବୁଲରାଇ ସେଇ ଆମ୍ବୁଲ ପକଉଛି ପୁଣି ତା ସହିତ ଦହି ନଡିଆ
ହେଲେ ନଡିଆ ତ ଏବେ କେତେ ଦରଦାମ ବଢି ଯାଇଛି। ହେଲେ ନଡିଆ କୋଉଠୁ ଆଣିଲୁ ଝିଅ?
ହୁଁ କଣ କହିଲେ?
ଏବେ ତ ଦରଦାମ କେତେ ବଢି ଯାଇଛି? ନଡ଼ିଆ କେଉଁଠୁ ଆଣିଲୁ ପଚାରୁଛି?
ନାଇଁ ନଡ଼ିଆ ଗଛ ଅଛି ନା।
ଓ ନଡିଆ ଗଛ ଅଛି? ଭଲ ଆଉ ପୁରା ବା ବାରିରେ ପୁରା ନଡିଆ ଗଛ ପୁରା ଲଗେଇ ଦେଇଛ ନା କଣ?
ହଁ ହଁ ନଡିଆ ଗଛ ଅଛି ତ ସେଇ ନଡ଼ିଆ ପଡିଥିଲା ଆମର ତୋଳା ହେଇଥିଲା। ତ ସେଇ ନଡିଆ ରଖା ହେଇଛି ସେଇଠୁ ଆ ବ୍ୟବହାର କରୁଛୁ ଆଉ।
ହେଲେ ନଡିଆ ଗଛ ବାରିରେ ଅଛି କହିଲେ ତ ଆଉ ନଡିଆ କିଣିବାକୁ ପଡୁନଥିବ ଝିଅ?
ନା ନା। ଆମେ ସବୁ ପ୍ରକାରର ରଖିଛୁ ଗଛ ଲଗେଇଛୁ ଆମ୍ବ ଲ ଲଗେଇଛୁ, ପିଜୁଳି ଲଗେଇଛୁ, ନଡିଆ ଲଗେଇଛୁ। ତାପରେ ସେଇ ଯୋଉ ଭଣ୍ଡା, ସଜନା ଛୁଇଁ ସବୁ ଲଗେଇଛୁ।
ଭଲ ଭଲ ହେଲେ ବାରିରେ ତତେ ସୁନ୍ଦର ସବୁ ପାଇଯାଉଛ ପୁରା ଫଳ ପନିପରିବା ସବୁ ଆଉ କିଣି ହଁ।
ପୁରା ନଡିଆ ଚାଷ ହୁଏ ନା ନଡିଆ ଫାର୍ମ ଅଛି ଆମର ପୁରା।
ଭଲ ପୁରା ନଡିଆ ଗଛ ପୁରା ଲଗେଇବା କଥା ଆଉ
ହୁଁ। ତାପରେ ସେଇ ନଡିଆ ଏଇ ଯୋଉ ପଇଡ ପଇଡ ହୁଏ ପଇଡ ଆମେ ପିଇଥାଉ। ପୁଣି ବିକା ମଧ୍ୟ ହୁଏ ସେଇ ଯୋଉ ପୁରୀ ବରହ୍ମପୁରୁ ସବୁ ଯଉ ଆମର ସମୁଦ୍ର କୂଳ ଅଛି ସେଇ ସବୁ ଜାଗାର ଲୋକ ଲୋକମାନୋନ ଆମ ସହିତ ଯୋଗାଯୋଗ କରିକି ଆମଠୁ ନିଅନ୍ତି ବି
ହଁ ହଁ ନଡିଆ ତ ସବୁ ଜାଗାରେ ହିଁ ପଡେନା ନଡିଆ ବି ଦେହ ପାଇଁ ବହୁତ ଭଲ
ହୁଁ ତାପରେ ହଁ ପଇଡା ପାଣି ପିଇଲେ କଣ ନା ଦେହ ସୁସ୍ଥ ରହିବ। ପୁଣି ଆମର ଚର୍ମ ମଧ୍ୟ ଆ ଇଏ ଭଲ ରହିବ। ଉ ତାପରେ ଯୋଉ ଚିହ୍ନ ଦାଗ ଥାଏ ସେଗୁଡାକ ମଧ୍ୟ ଲିଭିଯିବ
କେତେ ଭଲ ପୁରା ଉପକାର ବହୁତ ତମେ ପୁରା ନଚୁରାଲି ପାଉଛ ଆଉ ପୁରା ପ୍ରାକୃତିକ ଖାଦ୍ୟ ପୁରା ପାଉଛ ଆଉ କିଣିବାକୁ ପଡୁନି ଯେତେବେଳେ ତମକୁ ଦରକାର ତମେ ବାରି ଯଉ ତାହା କାଢୁଛ ତଳୁଛ ଖାଉଛ ପିଉଛ ଆଉ
ତାପରେ ହଁ ଏଇ ଆମ ପଡିଶା ଘର ଗୋଟେ ଛୁଆ କ ସେଇ ବସନ୍ତ ଆାଡ ଫୁଟେ ଯୋ ନୁ ଅ କି? ସେଡା ହେଇଥିଲା ତ ତାର ସେଇ ଯୋଉ ସରିଲା ପରେ ଚିହ୍ନ ହେଇଯାଇଛି ତା ଦେହରେ ତ ତାକୁ ଦେଇଥିଲୁ ପଇଡ ଦେଇଥିଲୁ ଏଇ ସେ ପାଣି ନେଇକି କୁଆଡ ପାଣି ସେଇଟା ଲଗେଇବାର ସେଏ ସେଇ ଲଗେଇବା ହେ ତୁ ତାର ଚିହ୍ନ ଦାଗ ସବୁ ପଳେଇଲା ଆଉ
ହଁ ହଁ ବହୁତ ପୁରା ହୁଁ ଆମେ ଔଷଧ ଟାଇପ ର କାର୍ଯ୍ୟ କରୁଛ ଆଉ
ହୁଁ
ଭଲ ଆଉ ଆମର ପେଟ ଖରାପ ହେଇ ଥିଲେ ବି ଭଲ ନ ଲାଗୁଥିଲେ ବି ପଇଡ଼ ପିଇଲେ ପେଟ ଥଣ୍ଡା ହୋଇଥାଏ ନା।
ହଁ ହଁ ବହୁତ ଭଲ ଉପକାରୀ ଜିନିଷଟା ନଡିଆ ଗୋଟେ ଆଉ ତାପରେ ଏଇଟା ଶୁଣ ର ଥିଲା ଆକୁ ଖାଲି ପାଣି ବି ଏତେ ଦରକାର ହୁଏନି ନଡିଆ ଗଛକୁ ଯାହା ଖାଲି ବଢିବା ପାଇଁ ତାକୁ ପାଣି ଦରକାର ହେଇଥାଏ, ତାପରେ ସେ ଯେତେବେଳେ ବଡ ହେଇଯାଏ ଫଳ ହେଇଯାଏ। ତାକୁ ଆଉ ପାଣି ପାଣି ଦେବାକୁ ପଡିନଥାଏ
ପିଠା ପିଠି ପାଇଁ ବି ତ ସେ ନଡିଆରୁ ହିଁ ପଇଡ ପାଣିରୁୁ ହିଁ ନଡିଆ ହୋଇଥାଏ ନା
ହୁଁ
ଏତେ ଭଲ ପୁରା ଆମର ଛୁଟି ପାଇଁ ବି ଆମର ନଡିଆ ତେଲ ଦରକାର ହୋଇଥାଏ ନା ଆମେ ବି
ଆମେ ଘରେ ବି ତେଲ କରିଥାଉ ତାକୁ ଶୁଖେଇକି ନଡିଆକୁ ଶୁଖେଇକି କରୁଛୁ ଆଉ
ଆମେ ବନେଇଥିଲୁ ନା ଆମେ ବି ତେଲ ପୁରା ଆମେ ଘରେ ତିଆରି ତେଲ ବନେଇକି ଆମେ ଲଗାଉଛୁ ନା ଚୁଟିରେ।
ଓଁହଁ ସେଥିପାଇଁ ଏତେ ଭଲ ଚୁଟି ଆପଣଙ୍କର ବି ଆଉ।
ହଁ ଆମେ କିଣୁନୁ ତେଲ ଆମେ କିଣୁନୁ ପୁରା ବଜାର ର ତେଲ ତେଲ ଯାକ ପୁରା ସବୁ ମିଶାମିଶି କରିକି ବିକି ଦଉଚନ୍ତି ଚୁଟି ସବୁ ଝଡି ଯାଉଚି। ଆଉ ଟିକେ କଷ୍ଟ ଲାଗିବ ବନେଇବା ପାଇଁ କିନ୍ତୁ
ଯାହାବି ଆମ ଶରୀର ପାଇଁ ଆମର କେଶ ପାଇଁ ବହୁତ ଭଲ।
ହଁ।
ଆଉ ମୁଁ ନିଜେ ବି ସେଇଟା ବନେଇଚି। ମୁଁ ଜାଣିଚି କେତେ ମୋ ଚୁଟି ପୁରା ପତଳା ଥିଲା ଏବେ ମୁଁ ସେ ତେଲ ଲଗେଇକି ମୋ ଚୁଟି କେତେ ମୋଟା ଅଛି।
ବଢିଆ ବଢିଆ। ନାଇଁ ଆମ ଘରେ ବି ସେଇ ନଡିଆ ତେଲ ହିଁ ବ୍ୟବହାର କରୁଚୁ ଆଉ। ଦେହରେ ମଧ୍ୟ ଲଗଉଚୁ ଦେହରେ ଲଗେଇଲେ ଚିକ୍କଣ ହେଇଥାଏ। ହୁଁ ହଁ। ଆଉ ଖା ଖାଇବା ମାନେ ନଡିଆ ମଧ୍ୟ ଖାଉଚୁ ବଉ । । ।
ହଁ ହଁ। ଭଲ ବିଷୟ ପୁରା ଭଲ ଚିନ୍ତା କରୁଚ ପୁରା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
ତାପରେ ଏଇ ।
ହଁ ହଁ ବହୁତ ଭଲ ବହୁତ ଭଲ ନଡିଆ ତେଲ ଟା ବି ମେଡିସିନ୍ ଆକାରରେ ଆସ୍ ଔଷଧ ଆକାରରେ ବି ସମସ୍ତେ ବ୍ୟବହାର କରୁଛନ୍ତି ଆମେ ବି ତ ବ୍ୟବହାର କରୁଚୁ।
। ଆଜ୍ଞା ଆଜ୍ଞା । ଏଇ ଆମର ବି ସେମିତି ସମସ୍ତେ ନେବା ପାଇଁ ଆସୁଛନ୍ତି, ପୁଣି ଏ ଏଇ ଯୋଉ ନଡିଆକୁ ସେ ନଡିଆ କତା । ମଧ୍ୟ ଆମର ବିକ୍ରି ହୁଏ ନଡ଼ିଆ ତାର ଏଇ ଆ ସବୁ ତିଆରି ହଉଚି।
ହଁ ଆମର ଏ ଯୋଉ ପାପଚ ଯାକ ସବୁ ସେ କୂଅ ଦଉଡି ସବୁ ସେଇଠି ତିଆରି ହଉଚି ନା। ଆ କୂଅ ଦଉଡି ସବୁ
ହଁ।
କେତେ ମାନେ ନଡିଆ ଗଛ କେତେ ଉପକାରରେ ଲାଗୁଚି ନା।
ହଁ ବହୁତ ଉପକାରରେ ରହୁଚି ଆମର। ତ ଆମର ଆର୍ଥିକ ଅବସ୍ଥା ଯେତେ ବହୁତ ମାନେ ଖରାପ ଥିଲା ଏଇ ନଡିଆ ଗଛ ହିଁ ଆମର ସାହା ହେଇଥିଲା ନଡିଆ ଚାଷ କରି କି ଆମେ ଯାହାବି ପାଇଲୁ ସେଇ ନଡିଆରୁ ହିଁ ପାଇଚୁ। ସବୁ ଘର ଚଳେଇଥିଲୁ ସବୁ ସେଇ ନଡିଆରୁ ହିଁ
ବହୁତ ପୁରା ମାନେ ସେଠୁ ହିଁ ସବୁ ମେ ମେ ମେଣ୍ଟଉଛନ୍ତି ସବୁ ପରିବାର ପ୍ରତିପୋଷଣ ହଉ
ହଁ ତାପରେ ଆମର ଯାହାବି ମା ମାନେ ପାଠପଢା ଇ ସେରେ ଯେତିକି ଟଙ୍କା ମାନେ ଦରକାର ହେଇଥିଲା ନଡିଆ ଗଛ ଥିବା ତ ଆମେ ବହୁତ ଉପକାରରେ ଆସିଲା ପାଠ ମଧ୍ୟ ପଢି ପାରିଲୁ ଭଲରେ ଭଲ ଜାଗାରେ ଏବେ ଯୋଉ ଚାକିରୀ ବାକିରି ମଧ୍ୟ କରୁଚୁ ପାଠ ପଢିକି ସେଇ ନଡିଆ ଗଛ ନିମନ୍ତେ । ଆମର ତ ଜାଣିଥିବେ ଆପଣ କେତେ ଆମେ ଅସ୍ ସୁବିଧାରେ ଥିଲୁ କେତେ ଆସିବ ମାନେ ଆର୍ଥିକ ଅବସ୍ଥା ଥିଲା ଆମର କେତେ ଖରାପ ଥିଲା ଜାଣିଥିବେ ଆପଣ। ।
ହଁ ହଁ।
ହୁଁ।
କେତେ ଭଲ ବିଷୟ ପୁରା ମାନେ ଶିଖିବା ବିଷୟ ନା।
ହଁ ତାପରେ ସେ ନଡିଆ ଗଛର ଯୋଉ ଡାଳ ଅଛି ସେଇ ଡାଳର ଯୋଉ ଶାଖା ଗୁଡାକ ତାର ଯୋଉ ଅ ସେଇ ପତ୍ର ବାହାର କରିକି ତାକୁ ଖଡିକା ଝାଡୁ ମଧ୍ୟ ଆମେ କରୁ ତାକୁ ମଧ୍ୟ ବିକ୍ରି କରିଥାଉ।
କେତେ ଉପକାରରେ ଆସେ ନା ନା ଆମେ ତାହାକୁ ଆମେ କଣ ମାନେ ଫିଙ୍ଗି ଥାଉ କିନ୍ତୁ କେତେ ପୁରା ଉପକାରରେ ଆସେ ସେ ଜିନିଷ ଯାକ ଆମେ ମାର୍କେଟ ରୁ କିଣିକି ଆଣୁଚୁ କେତେ ଏଁ ମା ମାନେ ଟଙ୍କା ଦେଇକି ଆଣୁଚୁ କିନ୍ତୁ ଆମେ ଯଦି ଟିକେ ବୁଦ୍ଧି ଖଟେଇକି ଯଦି କରିବା ସେଇଟା ଆମର କଣ ମାନେ ବନେଇ ପାରିବା ଆମେ ଝାଡୁ ନା
ହଁ ହଁ ଆଜିିକାଲି ଗଛ ହଁ ସେ ଯଉ ଆ ଡାଳ ଵା ଇଏ ହେଲା ପରେ ସେଗୁଡାକ ଆମେ ଚୁଲିରେ ଲଗେଇ ମତେ ଥାଉ। ଜାଲେଣି ଭାବରେ ମଧ୍ୟ ବ୍ୟବହାର କରିଥାଉ ତାର ନଡିଆ ଗଛ ସବୁ ସବୁ ଅଂଶ ଆମର ଉପକାରରେ ଆସିଥାଏ। ମାନେ ଗୋଟେ ପତ୍ର ଠୁ ଆରମ୍ଭ କରିକି ସେ ଫଳ ପ ର୍ଯ୍ୟନ୍ତ ଆମର ଉପକାରରେ ଆସିଥାଏ
ବହୁତ ଭଲ ବିଷୟ ଆଉ
ହୁଁ ତ ଆପଣ ମଧ୍ୟ କେବେ ଆସିଲେ ନଡିଆ ନେଇକି ଯିବେ ଆମ ଘରୁ ଆଉ
ହଁ ନଡିଆ ବି ନେଇକି ଯିବି ଆଉ ନଡିଆ ଗଛ ବି ଆଣିବି ଘରେ ଲଗେଇବି।
ହଁ ହଁ କେତେ ଭଲ ବି ଆସିବ ନା ଆଉ ଆଣିକି ଆମର ବାରି ବି କେତେ ବାରି ଜାଗା ପଡିଚି
ହଁ ହଁ ବାରିରେ ତ ଲଗେଇଲେ ଭଲ ଵା ରି ଖାଲି ରଖିବା କଥା ନୁହଁ କିଛି ନା କିଛି ଲଗେଇଥିଲେ ଆଜି ନୁହେଁ ତ କାଲି ସେ ଦରକାରରେ ଆସିବ।
ପରିବାରରେ ତ ଯାହାବି ତ ଆବଶ୍ୟକ ଏବେ ଗୋଟେ ଗୋଟେ ନଡିଆ ର ଦାମ ଯେତିକି ହେଲାଣି ନା ଦଶଟା ନଡିଆ ଗଛ ଲଗେଇଦେଲେ ତ ବାହାରି ଯିବ ପୁରା ଆଉ
ହୁଁ ହଉ ହଉ ମାଉସୀ ହଁ
ବହୁତ ଖୁସି ଲାଗିଲା ଝିଅ ବହୁତ ଭଲ ବିଷୟ କହିଲୁ।
ଆଉ ମାଉସୀ ରଖୁଚି
ହଁ ହଁ
ନମସ୍କାର
ନମସ୍କାର